ହ୍ୟାଲୋ।
ହଁ।
କ'ଣ କରୁଛ?
ହଁ ଏଇଠି ଛୁଆଙ୍କ ପାଠ ପଢା ସରିଲା ତ। ଆସିଲି ଏ ପଡ ଘରକୁ ଆଉ।
ରୋଷେଇ ଘରେ କ'ଣ?
ରୋଷେଇ ରୁଟି ଆଳୁ କଷା। ତମର
ଆମର ରୁଟି ଭଜା ଆଜି ବାଇଗଣ ଭଜା ଆଜି। ମୁଁ କହିଲି ମୁଁ ଆଜି ଧାନ ଚାଷ ବିଷୟରେ ତମକୁ କହିବି।
ହୁଁ।
ଏବେ ତ ଜାଣିଥିବ ଆମର ଯୋଉ ବି ପି ଏଲ ଚାଉଳ ହେଇଗଲାଣି ଲୋକମାନେ ଆଉ ଧାନ ବି ଅମଳ କରିବାକୁ ଚାଷ କରିବାକୁ ଚାହୁଁନାହାନ୍ତି ସବୁ କୋଡ଼ିହା ହେଇଗଲେଣି। ଆମେ ସିନା ଧାନ ଅମଳ କଲେ ସେଇ ବି ପି ଏଲ ଚାଉଳ ଟା ବି କୋଉଠୁ ଆସୁଚି ସେ ତ ଧାନରୁ ଆସୁଛି ନା।
ନିଶ୍ଚିନ୍ତ।
ତ ଆମେ ଧାନ ଚାଷ ଯମି ନକରିବା ଓନ୍ଲି ଖାଲି ବି ପି ଏଲ ଚାଉଳ କୁ ଅନେଇକି ବସିବା ସେମିତି କଣ ହେଇପାରିବ।
କେବେ ବି ନୁହଁ।
ଆମେ ଧାନ ଚାଷ ଦେଖ କେମିତି କରିବା। ଧାନ ଚାଷରୁୁ ଅଧିକ ଅମଳ ପାଇବା ପାଇଁ ଅଧିକ ବିହନ ଚଳନ ଜମି ପ୍ରସ୍ତୁତି ସାର ପରିଚାଳନା ଏବଂ ପୋକ ଯୋକ ଏସବୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ନିଶ୍ଚିତ ଏଇ ସବୁ ଉପରେ ବେଶୀ ଧ୍ୟାନ ଦେବା ଦରକାର।
ବେଶୀ ଧ୍ୟାନ ଦବା ଦରକାର ତାପରେ ଆମର ଜମି ଅନୁସାରେ ଆପଣ ମୁଁ ଏବେ ଗୋଟେ ଚାଷ ଚାଷ କରିବା ପାଇଁ ଚାହୁଁଚି। ତମ ଜମି ଅନୁସାରେ ଉ ଢି ପହ ଢିପ ଜମି ମଧ୍ୟମ ଜମି କି ଖାଲୁଆ ଜମି। ଉନ୍ନତ କିମ୍ବା ହାଇବ୍ରିଡ ବିହନ ଜାଣିଥିବେ ହାଇବ୍ରି ବିହନ ବାଛିବାଟା ଆମ ପାଇଁ ଠିକ ହବ। ଯାହା ଦ୍ଵାରା ଆମେ ନୂଆ କିମ୍ସ୍ ବ୍ୟବହାର କଲେ ରୋଗ ପ୍ର ରୋଧକ ଶକ୍ତି ଅଧିକ ହୁଏ ଅଧିକ ସେଇଟା ରହିଥାଏ।
ତାପରେ ଆଉ ଗୋଟେ କଥା ମୁଁ ଆମର ପ୍ର ଥମେ ଯଦି ଆମେ ଏଇଠି କିଛି ଚାଷ କରିବାକୁ ଚାହିଁବା ଯେକୌଣସି ଜାଗାରେ ହଉ। ତାର ଆଗ ମାଟି ଆମେ ପରୀକ୍ଷା କରିବାକୁ ନବା ଯେ ଏଇ ମାଟିରେ କୋଉ ମ ଜିନିଷ ଟା ଭଲ ଚାଷ କଲେ ଭଲ ଆମକୁ ଆମଦାନୀ ମିଳିପାରିବ।
ହଁ।
ତ ସେଇଟା ଯଦି ଆମେ ଟେ ଯ ଟେଷ୍ଟ କରିଦେଲେ ଆମେ ଜାଣିପାରିବା ଏଇ ଏଇ ମାଟି ରେ ଏଇ ଜିନିଷ ଟା ଭଲ ଉର୍ବର ଅଛି ମାଟି ଟା ତ ଏଇ ଜିନିଷଟା ଆମେ ଏଠି ଲଗେଇଲେ ଲାଭ ବାନ ହେଇପାରିବା ସେଥିପ୍ରତି ବି ପ୍ରଥମେ ସଚେତନ ରହିକି ଧ୍ୟାନ ଦରବ
ଆମର ଧାନ ଟା ବୁଣିବା ପୂର୍ବରୁ ଦେଖିବେ ବିହନକୁ ଭାଇବ୍ରା ପ୍ରାଇଷ୍ଟେନ୍ କିମ୍ବା ହାଇକୋର୍ଟରମା ସହ ମିଶାଇ ବିଶୋଧନ କରନ୍ତୁ ସେଇଟା କଲେ ଆମର ମାନେ ବେଶୀ ରୋଗ ପ୍ରତିରୋଧକ ହେବେନି। କି ଧାନ ଟା ଆମର ଠିକ ସେ ଚାଉଳ ବାହାରିବ ଯାହା ଦ୍ଵାରା ଗଛକୁ ମୂଳ ସଢା ଅନ୍ୟାନ୍ୟ ଅନ୍ୟ ଜନିତ ରୋଗରୁ ମଧ୍ୟ ସେଟା ଆମକୁ ରକ୍ଷା କରିଥାଏ। ତାପରେ ଆମେ ଯୋଉ ତଳି ପକଉଛେ ବିହନକୁ ପ୍ରଥମେ ତଳି ଘରେ ଏକୋଇଶରୁ ପଚିଶ ଦିନ ପର୍ଯ୍ୟନ୍ତ ବଢ଼ିବାକୁ ଆମେ ଯୋଉ ପର୍ଯ୍ୟନ୍ତ ଏକୋଇଶ ରୁ ପଚି ସ ଦିନ ଯାଏ ନ ଦେଇଛି ତ ସେଟା ଠିକ ସେ ହବନି ଆମକୁ ଏକୋଇଶ ରୁ ପ ପଚିଶ ଦିନ ଯାଇ ଦବାକୁ ପଡିବ ତାପରେ ଏହି ସମୟରେ ହାଲୁଆ ଏଇ ସମୟ ରେ ହାଲକା ଗୋବର ଖତ ପ୍ରୟୋଗ କରିବା ବି ଠିକ ହବ ଆମର ଧାନ ଟା ପୁରା ପରଫେକ୍ଟ ବାହାରିବ। ତାପରେ ଗୋଟେ ଚାଷ କରିବା ପାଇଁ ଦେଖ ଜମିକୁ ତିନି ଚାରିଥର ଭଲ ଭାବେ ଚାଷ କରି କାଦୁଅ କରନ୍ତୁ କାଦୁଅ ଟା ଯେ ପର୍ଯ୍ୟନ୍ତ ନ ହେଇଛି ସେ ପର୍ଯ୍ୟନ୍ତ ଚାଷ ଭଲ ହବନି।
ହୁଁ।
କାଦୁଅ କରିକି ଯେତେ ସମତଳ ସେଇଟାକୁ ରଖିବେ ଆମ ଜମିକୁ। ଜମି ସମତଳ ରହିଲେ ହଁ ଜମିଟା ସମତଳ ରହିଲେ ପାଣି ଏବଂ ଘାସ ପରିଚାଳନା ଟା ଆମର ସହଜ ହୁଏ।
ହୁଁ।
ତାପରେ ଆମେ ଯୋଉ ସାର ପ୍ରୟୋଗ କରୁଚେ କେମିତି ଠିକ୍ ସାର ପ୍ରୟୋଗଟା କରିବା। ଆମର କାଦୁଅ କରିବା ସମୟରେ ଏକ ଏକର ପ୍ରତି ଭଲ ଗୋବର ଗୋବର ଖତ କିମ୍ବା ଉ କମ୍ପୋଷ୍ଟ ପ୍ରୟୋଗ କରିବା। ସେଇଟା ଆମର ଭଲ। ତାପରେ ଏହା ସହିତ ଧନିଆ ଚାଷ କରି ମାଟିରେ ମିଶାଇଲେ ମାଟିର ଉର୍ବରତା ବହୁତ ବଢିଥାଏ।
ହୁଁ ହୁଁ ହୁଁ।
ତାପରେ ଆମର ଯୋଉ ରହୁଚି ରାସାୟନିକ ସାର ମାଟି ପରୀକ୍ଷା ଅନୁସାରେ ନାଇଟ୍ରୋଜେନ ଫସଫରସ୍ ଏବଂ ପୋଟାସ୍। ଏଇ ସବୁ ସାର ପ୍ରୟୋଗ କଲେ ଆମର ଧାନ ଟା ଠିକ ହବ। ତାପରେ ଆମର ଜାଣ ରେ ନାଇଟ୍ରୋଜେନକୁ ଏକାଥରକେ ନ ଦେଇ ତିନିଟି କିସ୍ତିରେ ଦେଲେ ସେଇଟା ଠିକ୍ ହବ।
ହୁଁ ହୁଁ।
ଏକାଥରକେ ଆମେ ନଦବା ତିନିଟା କିସ୍ତିରେ ତାକୁ ଦେଲେ ସମୟରେ ମାନେ ସେ ଠିକ ସମୟରେ ସେଟା କଣ ତାର ଇମ୍ପ୍ରୁଭ ହବ ନା ଜମି ପ୍ରସ୍ତୁତ ସମୟରେ ଗଛ କାନ୍ଦେଇବା ବେଳେ ଏବଂ ଥୋଡ ଦେବା ସମୟରେ ସେଇ ଟା ଆମେ ଦେଲେ ସେଇଟା ଠିକ ହବ। ତିନୋଟି କିସ୍ତିରେ ଆମେ ସେଇଟା ଗୋଟେ ଦେବା। ତାପରେ ଘାସଟା ଆମେ ଯୋଉ ନିୟନ୍ତ୍ରଣ କରିବା। ଘାସ ରୋପଣର ତିନି ରୁ ସାତ ଦିନ ଭିତରେ କିମ୍ବା ଅନ୍ୟ ଉପଯୁକ୍ତ ଘାସମରା ଔଷଧ ସଠିକ ପରିମାଣରେ ପ୍ରୟୋଗ କରନ୍ତୁ। ତାପରେ ଘାସ ସଫା ରହିଲେ ସିନା ଗଛ ସବୁ ଆମର କ୍ଲିନ ରହିବ।
ହୁଁ।
ଗଛ ପୋଷୋକତତ୍ତ୍ୱ ହୋଇ ପାଇପାରେ ତା ପାଇଁ ଆମର ରହୁ କଣ କହିଲ ଜ ଜଳର ଯୋଉ ପରିଚାଳନା ପାଣି ଟା ଆମେ କେମିତି ଦବା? ସବୁବେଳେ ଜମିରେ ଅଧିକ ପାଣି ଜମାଇ ରଖନ୍ତୁ ନାହିଁ। କାରଣ ସେଇଟା ଆମର କଣ, ସଢିଯିବ। ଗଛର ଆବଶ୍ୟକତା ଅନୁସାରେ। ହଁ।
ଆମର ଶରୀର ଯେତିକି, ଯେମିତି ଖାଦ୍ୟ ପାନୀୟ ଆବଶ୍ୟକତା ଅନୁସାରେ ଚାହେଁ ସେମିତି ଗୋଟେ ଗଛଟିକୁ ବି, ଆବଶ୍ୟକତା ଅନୁସାରେ ଅ ଜଳ ହଉ, ସାର ହଉ ଯେକୌଣସି ତାର ଇଏ ଜିନିଷ ହଉ ସାମଗ୍ରୀ ତାକୁ ଆବଶ୍ୟକ ମୁତାବକ, ଯେତେ ଯେତିକି ଦରକାର, ସେତିକି ହ ସେଇ ପରିମାଣର
ଦିଅନ୍ତୁ ହଁ। କ ଗଛର ଆବଶ୍ୟକ ଅନୂଯାୟୀ ପାଞ୍ଚଶହ ପର୍ଯ୍ୟନ୍ତ ପାଣି ରଖନ୍ତୁ। ସେୟା ମଝିରେ ମଝିରେ ଆମେ ପାଣି ଶୁଖାଇ ପୁଣି ମଡାନ୍ତୁ। ଏହା ଦ୍ଵାରା, ଚେର କଣ ମଜବୁତ ହେଇଥାଏ। ଆମେ ଯଦି ପ୍ରବଳ ପାଣି ଦେଇଦବା, ଆମ ଚେର ଟା ସରିଯିବ। ଧାନ ହବ। କିନ୍ତୁ ଆଉ ଠିକ ଠିକ ପାଣି ଦେଲେ, ସେଟା ଚେର ଟା ଆମର ମଜବୁତ ହେଇଥାଏ। ଆମର ଜାଣିଥିବ କାଣ୍ଡବିନ୍ଧା ପୋକ, କଚଡା ଏଇ ବିଷୟରେ ଜାଣିଥିବ। ସେଇଟା ଧାନ ଗଛକୁ, ନିୟନ୍ତ୍ରଣ ନିରୀକ୍ଷଣ କରନ୍ତୁ ସବୁବେଳେ। ଦେଖିବେ ପୋକଟା ହଉଚି ନା ହଉନି। କାଣ୍ଡ ବିନ୍ଧା, କାଣ୍ଡ ବିନ୍ଧା ପୋକଟା ଦେଖାଗଲେ କୃଷି, କୃଷି ଆମର ଯୋଉମାନେ, ଧାନ ଚାଷ ଆଗରୁ କରୁଛନ୍ତି। କୃଷି ବିଶେଷଙ୍କ ଠୁ, ପରାମର୍ଶ ଠିକ ଆଣ କିି ପରାମର୍ଶ ସ କଣ କହିବେ ଆମକୁ। ଆମେ ଉପଯୁକ୍ତ କୀଟନାଶକ ସ୍ପ୍ରେ କରନ୍ତୁ। ସେ ସ୍ପ୍ରେ କଲେ। ସେ ପୋକ ମାଲେ। ଆମ ଧାନଟା ଠିକ ହବ।
ହଁ।
ଏମିତି ସବୁ ଆଉ କଣ?
ହୁଁ। ଚାଷ କରିବାର ମଝିରେ ମଝିରେ। ଏଇ କୃଷି ବିଶେଷଜ୍ଞଙ୍କ ମତାମତ, ନିହାତି ନବା ଦରକାର। କେତେବେଳେ କୋଉ ପରିସ୍ଥିତିରେ, ଆଜି କଣଟା ଆମର ଅ ଚାଷ ଜମି ଉପରେ, କୋଉ ସାର ଟା ଦେଲେ କି କଣ ତା ପାଇଁ ଅଲଗା ବ୍ୟବସ୍ଥା। କଲେ। ଆମେ ଅଧିକରୁୁ ଅଧିକ, ଲାଭବାନ ହେଇପାରିବା। ସେଥିପ୍ରତି, ସେମାନେ ବି ବହୁତ ସଚେତନତା କରେକି। ଆମକୁ ଭଲ ଉପଦେଶ ମଧ୍ୟ ଦେଇପାରିବେ।
ହଁ। ଆମର ଯୋଉ ଗୋଟେ ଜାଣିଥିବ, ପତ୍ର ପୋଡା ରୋଗ। ସେଇଟା ହଉଛି ବର୍ଷା ଦିନେ ବେଶୀ। ହେ ବର୍ଷା ଦିନ ପତ୍ର କଡା ବା ବ୍ଲାଷ୍ଟ ରୋଗ ହେଲେ। ସେଇଟା ବ୍ୟବହାର କଲେ, ଗଛ ମାନେ ସେଇ ରୋଗ ଟା ଆମକୁ ହୁଏନି। ଗଛଟା ବହୁତ ସୁରକ୍ଷିତ ସେଇଥିରେ ଆମର
ହୁଁ। ତ ଏଥିପାଇଁ ଆମେ ଆମ କୃଷକ ଭାଇ ମାନଙ୍କୁ, ଏଥିପାଇଁ ଆମେ ଅଧିକରୁୁ ଅଧିକା କେମିତି ସେମାନେ ଯୋଉ, ଏବେ ଚାଷ କାର୍ଯ୍ୟରୁ ନିବୃତ୍ତ ରହିକି। ମୁଁ ଅଲଗା ଅଲଗା। ଅନ୍ୟାନ୍ୟ ସଂସ୍ଥା ଉପରେ ଧ୍ୟାନ ଦଉଛନ୍ତି। ତେଣୁ ଆମେ ସେ କୃଷି ଭାଇଙ୍କୁ, ସେତିକି ଆମେ ଏ ସରକାରଙ୍କ ପ୍ରତି, ସେତିକି ସହଯୋଗ। ବା କିଛି ସେମତି ସାହାଯ୍ୟ, ଅଧିକରୁୁ ଅଧିକ ମିଳିଲେ। ସେ କୃଷକ ଭାଇ ମାନେ। ଆମକୁ ଯ, ଆମେ ର ଏବେ ଯୋଉ କୃଷି ଚାଷ। କାର୍ଯ୍ୟରୁ ନିବୃତ୍ତ ରହି ରହୁଛନ୍ତି। ତେଣୁ ସେମାନେ ବି ଅଧିକ ରୁ ଅଧିକ, ଚାଷ ପ୍ରତି ଟିକେ ଧ୍ୟାନ ଦେବେ। ଆଉ ଆମକୁ ବି ସେମିତି, ଧାନ ଚାଷ ରୁ ଲାଭ ଲାଭବାନ ହେଇକି, ଆମକୁ ବି ଘରେ ଚାଉଳ ସ୍ୱାଭାବିକ ଭାବେ ଆମର ମିଳିପାରିବ।
ହଁ ନିଅନ୍ତ ତାପରେ ଗଛ ଗର୍ଭାବସ୍ଥାକୁ ଆସିବା ପରେ। ଅଧିକ ୟୁରିଆ ଦିଅନ୍ତୁ ନାହିଁ ସେଇଟା ଦେଲେ ଆମର ଧାନ ଗଛ ଠିକ ହବନି। ଅଧିକ ୟୁରିଆ କଣ କୀଟ ଏବଂ କବକ ଆକ୍ରମ ବୁଝିବ ସେଇଟା।
ହୁଁ।
ଧାନ କେଣ୍ଡା ବାହାରିବାର ପାଞ୍ଚରୁୁ ଦଶ ଦିନ ପୂର୍ବରୁ। ଯେତେବେଳେ ପେଟ ଫୁଲି ଯାଏ ଧାନ ର କୁହନ୍ତି। ଏକ ଭଲଷ କହୁଛି ପା କରିବା ଉଚିତ। ସେ ସେତେବେଳେ ଆମେ କଣ କୋଉ କରିବା କହିଲ। କବକ ନାଶକ ଗୋଟେ ସ୍ପ୍ରେ ଅଛି ସେଇଟା କଲେ ଆମର ଧାନ ଟା ଠିକ ହବ। ତାପରେ ଆମର ଦେଖିବ ଧାନ ଲଗେଇଲେ। କଦି । ସେଇଟା ଆମର ଏକତା ଦୁଇଶହ ମିଲି ଲିଟର କିମ୍ବା। ନାଟିବ ସେଇଟା ଗୋଟେ ଅଛି ନାଟିବୋ। ସେଟା ଶହେ ଗ୍ରାମରୁୁ ଦୁଇଶହ ଗ୍ରାମ ଲେଟର ବାଣ୍ରେ ମିଶାଇ ସ୍ପ୍ରେ କରନ୍ତୁ। ଶହେ ଗ୍ରାମ କୁ ଶହେ ଗ୍ରାମ ଲାଟିବ। ଦୁଇଶହ ଲିଟର ପାଣିରେ ମିଶାଇ ସେଟା ସ୍ପ୍ରେ କଲେ ସେ ଧାନ ବି ଠିକଠାକ ହବ। ତାପରେ ଧାନ କ୍ଷୀର ଏ ସମୟରେ ଗୁଣ୍ଡି ପୋକ ଦେଖିବା ଟିକେ ଗାଁଥିବ। ସେ ଶୋଷ ନିଅନ୍ତୁ। ଧାନ କମ ହୋଇଯାଏ ମାନେ ନଷ୍ଟ ହେଇଯାଏ। ସେଇ କ୍ଷତ। ଖେତରେ ଆମର ଗୁଣ୍ଡି ପୋକ ଉଡ଼ିବା ସହ ଗନ୍ଧରୁ ବାହାରେ।
ହୁଁ ହୁଁ।
ତାପରେ ଧାନ କିଣ୍ଡା ବାହାରିବ ଏବଂ ଜମିରେ ଯୋଉ ସମୟରେ ଜମିରେ ହାଲୁଆ ପାଣି ଗଡି ରହି। ହାଲକା ପାଣି ମାଡିକି ରହିଥାଏ। ପାଣିର ଅଭାବ ହେଲେ ମଧ୍ୟ ଧାନ ବା କୋହମଟା ହଉଥାଏ ସେ ଯଉ। କମୁ ଟା ସେ ଟା । ତ ଏମିତି ସବୁ ଥରେ ବହୁତ କିଛି ଅଛି।
ହୁଁ ତାକୁ ମାନିକି ଆମେ ସବୁ ଜିନିଷ ଟା ପ୍ରତି ଧ୍ୟାନ ଦେଇକି।
ଏହି ଆମର। ପ୍ରତିକାର ଏସବୁରେ କଣ ନା ଆମେ ଏହାର ନିୟନ୍ତ୍ରଣ ପାଇଁ ଥାରୁ ଚାଳିଶ ଗ୍ରାମ କିମ୍ବା। ଚାରିଶହ ଗ୍ରାମ ମିଲିମିଟର ପ୍ରତି ଏକର ହିସାବରେ। ସ୍ପ୍ରେ କଲେ ସେଇଟା ଆମର ଠିକ ଠାକ୍ ହବ ଏହି ସ୍ପ୍ରେ ଟା ସବୁବେଲେ ସବୁବେଳେ ବା ସନ୍ଧ୍ୟା ବେଳ ସମୟରେ କରନ୍ତୁ ଦେଖ ଗୋଟେ ନୀତିନିୟମ ବି ସବୁ ଜିନିଷର ଥାଏ। ନାକି ଆମେ ସହେ ଜାଗାରେ ପାଁଶ ଟଙ୍କା ୟୁ୍ଜ୍ କରିଦବା ସକାଳେ ମାରିବା ଯାଗା ରେ ସନ୍ଧ୍ୟାବେେଳେ ମାରିଦବା ସେମିତି ହବ ସେ ସ୍ପ୍ରେଟା କେବଳ ଉପର ଉପର ବେଳା ମାରିବ ନହେଲେ ସନ୍ଧ୍ୟା ସମୟରେ। ସକାଳ ଧାନ ର ମାନେ ଠିକଠାକ ହେଇଥାଏ, ସକାଳ ଜୋନର ଧାନଟା ହେଇଥାଏ। ସେଟା ବି ଠିକ ।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
ଏମିତି ସବୁ ବହୁତ ନିୟମ ଅଛି ଗୋଟେ ଚାଷ କରିବାକୁ ବ ବୃଦ୍ଧି ଦରକାର ବଳ ଦରକାର। ଧାନ ଦରକାର ସବୁ କିିଛି ଦରକାର ସେତିକି ନହେଲେ ଗୋଟେ ଲୋକ କେବେ ଧାନ ଚାଷ କରିପାରିବ ନାହିଁ। କିନ୍ତୁ ଏତିକି ଯୋଉମାନେ ବି ଧାନ ଚାଷ କରିକି ଆମକୁ ଚାଉଳ ଯୋଗଉଛନ୍ତି ସେମାନଙ୍କୁ ବି ମାନେ ଆମ ମନରୁୁ ଧନ୍ୟବାଦ। ସିଏ ବି ଏତେ କଷ୍ଟ କରିକି ଆମକୁ ଚାଉଳ ଯୋଗଉଛନ୍ତି ବୋଲି ଆଜି ଆମେ ଘରେ ବି ତ ଭଲରେ ବସିକି ଖାଇପାରୁ।
ବସି ଖାଇପାରୁଛୁ।
ନିହାତି।
ଗୋଟେ ମାନେ ଗରିବ ଘରେ କିଛି ଥାଉ କି ନଥାଉ ଯଦି ଚାଉଳଟିଏ ଅଛି ସେ ଭାତ ରାନ୍ଧିକି ପ ପଖାଳ କରିକି ଲୁଣ ପିଆଜ ଲଙ୍କା ଲଗେଇକି ବି ଖାଦ୍ୟ ଖାଇପାରିବ। ତେଣୁ ପ୍ରଥମେ ଯାହା ହଉ କୃଷକ ଭାଇ ମାନଙ୍କୁ ଆମକୁ ଚାଷୀ ଭାଇ ମାନଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ।
ଚାଉଳଟା କଣ ଆମ ଜୀବନର ଗୋଟେ ଅଙ୍ଗ କହିବାକୁ ଗଲେ ଚାଉଳ ବିନା ଆମେ ବଞ୍ଚିପାରିବାନି। କେତେ ଦିନ ଆମେ କଣ ଖାଇବା ବିନା ଚାଉଳରେ କଣ ଆମେ ରହିପାରିବା?
ନିହାତି।